ହ୍ୟାଲୋ।
ହ୍ୟାଲୋ।
ହଁ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
କଣ କରୁଛନ୍ତି ଦିଦି।
ନାଇଁ ଏଇଠି ଘରେ ଅଛି ଆଉ।
ଓହୋ ଆଉ ଖାଇବା ପିଆ ସରିଲାଣି।
ହଁ ହଁ ସକାଳୁ ଖାଇବା ସରିଲାଣି।
କଣ ଖାଇଲେ?
ଏ ରୁଟି ଚା।
ଆଛା ବଢିଆ ଆଉ। ଆଉ କଣ ଖବର କୁହନ୍ତୁ? ଘରକୁ କେବେ ଆସିଥିଲେ?
ଖପର ହଁ ମୁଁ ଘରକୁ ଆସିଛି ଏବେ।
ଆଉ କେବେ ଆଇିଲି କେତେ ଦିନ ହେଇଗଲାଣି?
ହଁ ଏଇ ଦୁଇ ତିନି ଦିନ ହବ ଆଉ।
ଆଚ୍ଛା। ଏଇନା ରହିବେ ବୋଧେ?
ନାଇଁ ମୁଁ ଆଜି ପଳେଇବି।
ଉଁ ହୁଁ। ଆଉ କଣ କୁହ? ମୁଁ ତ ଏଇନା ଭୁବନେଶ୍ଵରରେ ତ ଅଛି ଯାଇନି ଗାଁକୁ।
ହୁଁ।
ଏଇଠି ନାକ ଚାଲିଛି କାମ ଆଉ।
ଆଉ? ତମ ଦେହ ଭଲ ଅଛି?
ହଁ ଦେହ ପାା ଠିକ୍ ଠାକ ଅଛି ସବୁ। ନା କହୁଥିଲେ କଣ? ହଁ ହଁ ଘରେ ସବୁ ଠିକ ଠାକ ଅଛନ୍ତି ମୁଁ କହିଲି ଆଉ କଉ ମାଆଙ୍କ ମେଳା କରିବେ ବୋଲିକି ମେଳା କେବେ କଣ କରୁଛ?
ହଁ ଆରି ଭିତରେ ହବ ଆଉ ଟିକେ ଯୋଗାଡ଼ ଚାଲିଛି। ଏଇ ଦୁଇ ତିନି ମାସ ଭିତରେ ହବ ଆଉ।
ଆଚ୍ଛା ଆଚ୍ଛା ହଁ ହଁ।
ମା ର ଯୋଉଦିନ ଇଚ୍ଛା ଥବ ହବ ଆଉ ଆମେ କଣ କରିବୁ।
ହଁ ନିଶ୍ଚୟ ନିଶ୍ଚୟ ସିଏ ତ ସେଇତ ହଉଛି କଥା ସିଏ ତ ତା ଇଚ୍ଛା ଅନୁସାରେ ସବୁ ହଉଛି ହୁଁ ହୁଁ। ଯାଇଛ ଝଙ୍କଡ଼ ଯାଇଛ କେବେ?
ହଁ ଯାଇଛି ବୋହୁତ୍ ଥର।
ଉ ହୁଁ ଲାଷ୍ଟ କେବେ ଯାଇଥିଲ?
ଏବେ ଯାଇଥିଲି ଏଇ ଚାରି ମାସ ପାଞ୍ଚ ମାସ ହେଲାଣି ଯାଇଥିଲି।
ହୁଁ କୋଉଠି ଏ ଘରୁ ଆସି ନା ଭାଇଙ୍କ ସ
ଏଇ ଘରୁ ଘରୁ ଆସି ଭାଇ ମୁଁ ଯାଇଥିଲୁ।
ଆଚ୍ଛା ଯାହା ହଉ। ଭଲ ଆଉ। ଭାଇ ଆସିନାହାନ୍ତି ଘରକୁ?
ହଁ ରଜରେ ଆସିଥିଲେ ଏ ରଜରେ ଯାଇଥାନ୍ତୁ ଆଉ। ଗାଡ଼ି ଅସୁବିଧା ଟିକିଏ ହେଲା ଆଉ ଯାଇପାରୁନୁ ଯିବୁ କୋଉଦିନ ଆଉ।
ରଜରେ ତ ଆମେ ଯାଇଥିଲୁ ସଂକ୍ରାନ୍ତିରେ ଯେ ବୋହୁତ୍ ଭିଡ ଯେ କହିବାର ନାହିଁ ନାହିଁ ନଥିବା ଭିଡ। କିନ୍ତୁ ଠାକୁରାଣୀ ଆମକୁ ସାହା ହେଲା ବୋଲି କି କିଛି ହେଲାନି ଆରାମ ସେ ସବୁ ଜିନିଷ ହେଇଗଲା।
ହଁ ବା ସିଏ ଚାହିଁଲେ ସବୁ ହବ ଆଉ।
ନିଶ୍ଚୟ ନିଶ୍ଚୟ। ଆଉ ଖରାବେଳ ପ୍ଲାନିଂ କଣ ଖରାବେେଳ ଆଜି କଣ ସବୁ ରୋଷେଇ ହଉଛି?
ଖରାବେଳେ ରୋଷେଇ ଭାତ ବସିଲା ଏବେ ଆଉ କଣ ହେବ ଆଉ।
ଆଚ୍ଛା ଆଚ୍ଛା ଏନାକିଏ ତମେ ରୋଷେଇ କରୁଛ? ନା ଘର ଉଁ ହୁଁ ରୋଷେଇ କରୁଛନ୍ତି।
ଏଇଠି ଖୁଡି ରୋଷେଇ କରୁଛନ୍ତି।
ଆଚ୍ଛା ଆଚ୍ଛା ତମୁକୁ ହଁ ହଁ ଆଉ ତମକୁ କଣ ରୋଷେଇ କରିବାକୁ ତମକୁ ଗୋଟେ ତମକୁ କଣ ଟେ ଭଲ ଲାଗେ?
ମତେ ଟିକେ ସାଧା ରୋଷେଇ କରିବାକୁ ଭଲ ଲାଗେ। ସେ ଆଇଁଷ ଟିକେ ମୁଁ ଖାଉନି ମତେ ଭଲ ଲାଗୁନାହିଁ। ଶ ରୋଷେଇ କରିବାକୁ ଆଉ ଘରେ ଯେହେତୁ ଖାଇବେ କରିବାକୁ ତ ପଡିବ ତମେ ଖାଓ ନ ଖାଅ ଶାଶୁଘର ଆଉ। ହୁଁ ହୁଁ ନିଜ କର୍ତ୍ତବ୍ୟ ତ କରିବାକୁ ପଡିବ ଆଉ ତମେ ଖାଇବନି ବୋଲି ଆଉ କରିକି ଦବନି।
ହଁ ସେଇୟା।
ସେ ଖାଇବେନା ହୁଁ ଶାଶୁ ଶ୍ୱଶୁର। ସେ ଖାଇବେ ହୁଁ ଏଇଆ କଲେ କଣ ଦିଟା ଜିନଷ କରିବାକୁ ପଡ଼ିବ ତାଙ୍କ ପାଇଁ ରୋଷେଇ କରିବାକୁ ପଡ଼ିବ ମୋ ପାଇଁ ପୁଣି ସାଧା କରିବାକୁ ପଡ଼ିବ। ଏଇୟା ଆଉ।
ହଁ ହଁ।
ଆଚ୍ଛା ତମକୁ କଣ ଭଲ ଲାଗେ ହବୁଠୁ ଖାଇବାକୁ ସାଧାରେ?
ସାଧାରେ ମତେ ଯେତେ ସାଧାରଣ ଜିନିଷ ଭଲ ଲାଗିବ ଭାତ ଡାଲି ଭଜା। ମସଲା ତରକାରୀ ମତେ ବେଶୀ ଭଲ ଲାଗୁନି ଆଉ ଖାଇବାକୁ। ଆଉ ଆଳୁ ଭର୍ତ୍ତା ବଢି ଚୁରା ଶାଗ ଭଜା। ଏଇଗୁରା ଟିକେ ସାଧାରଣ ଓଡ଼ିଆ ଖାଇବା ଭଲ ଲାଗିବ ଖାଇବା ପାଇଁ।
ହୁଁ ଧର ଡାଲମା ତମେ ଧର କଲ ଡାଲମା କେମିତି କଣ କରୁଚ? ପ୍ରୋସେସ ଟା କେମିତି କହିଲ ମତେ?
ଡାଲମା କରିବା ଆଗୁରୁ ତମେ କଣ ଫାଷ୍ଟ ପାଣି ଗରମ କରିବ।
ହଁ।
ତାପରେ ଯେ କୌଣସି ଡାଲିରେ ତମେ କରିବ ମୁଗ ଡାଲି ହୋଉ ହରଡ ଡାଲି ହୋଉ ତାକୁ ଧୋଇକି ପକେଇବ। ସେ ଟିକେ ଫୁଟିଲେ ତା ଦେହରେ ହଳଦୀ ଲୁଣ ପକେଇବ। ସିଏ ଆଉ ଟିକେ ଫୁଟି ଆସିଲା ପରେ ପରିବା ସବୁ ଧୋଇକି କାଟିକି ରଖିଥିବ। ତା ଦେହରେ ତାକୁ ପକେଇବ ପକେଇଲା ପରେ ତାକୁ ଟିକେ ଘୋଡ଼ାଇଦବ। ବିଲାତି ଟା ପକେଇ ନଥିବ ସେ ପରିବା ଟିକେ ସିଝିଲା ପରେ ବିଲାତି ଟା ପକେଇବ। ଆଉ ତାର ସବୁ ସିଝିଲା ପରେ ସେଇଠୁ ତାକୁ ଟିକେ ଭଲସେ ଘାଣ୍ଟିକି ତାର କାଢିଦେବ ଗୋଟେ ଜାଗାକୁ ତା ପରେ ତାକୁ ଛୁଙ୍କ କରିବ ଟିକେ ଗରମ ପାଣି କରିକି ତା ଦେହରେ ଦେଇଦବ କାରଣ ସେଇଟା ଟିକେ ପତଳିଆ ହବ।
ହଁ।
ଗରମ ପାଣି ଟିକେ କରି ତମ ହିସାବରେ ଦେଲା ପରେ ତାପରେ ତାକୁ ଛୁଙ୍କ କରିବାକୁ ହେଲେ ତେଲ ପକେଇବ। ତେଲ ପକେଇଲା ପରେ ତେଲ ଟିକେ ତାତିଲେ ତା ଦେହରେ ଶୁଖିଲା ଲାଙ୍କା ଗୋଟେ ଦୁଇଟା ତୁମ ହିସାବରେ ପକେଇବ। ତାଧିରେ ଜିରା ହୋଉ ଫୁଟଣ ହୋଉ ତମେ ଯୋଉଥିରେ ପଘାରିବ ପକେଇବ। ଯଦି ସାଧାରେ କରିବାକୁ ଚାହିଁବ ଆଉ କିଛି ପକେଇବନି ଡାଲି ଟା ପକେଇ ଦେଇକି ଘୋଡେଇ ଦବ ନହେଲେ ନାହିଁ ତମର ପିଆଜ ଯଦି ପକେଇବାର ଥିବ ଫୁଟଣ ଫୁଟିଲା ସେରା ପର ଡେ ପିଆଜ ପକେଇବ ପିଆ ପିଆଜ ଜାରି ହେଇସାରିଲା ପରେ ଡାଲି ଟା ନେଇ ପକେଇ ଦେଇ ଘୋଡେଇ ଦବ। ତାପରେ ଟିକେ ଘୋରା ଇସା କାଢିଲା ପରେ ଜିରା ଲଙ୍କା ଗୁଣ୍ଡ ଟିକେ ପକେଇ ଦେଇ ରଖିଦବ ତାକୁ ଖାଇଲା ବେଳକୁ ଗୋଳେଇ ଖାଇବ ଆଉ।
ଆଚ୍ଛା ହେଇଗଲା ଆମ ଓଡିଆ ଘରର ବାଡିଆ ଡାଲମା ଆଉ।
ହଁ ବାସ
ଆଉ ଶାଗ ଭିତରେ କୋଉ ଶାଗ ଭଲ ଲାଗେ ତମକୁ ସବୁ ଖାଇବାକୁ?
ସଜନା ଶାଗ ଭଲ ଲାଗେ କୁଶିଳା ଶାଗ ଭଲ ଲାଗେ।
ଆଛା
ଆଉ ସବୁ ଭଲ ଲାଗେ ଖଡା ସାଗ ଭଲ ଲାଗେ।
ହୁଁ
କଣ?
ଆଉ କଣ ଖବର କୁହ?
ଆ ଖବର ସବୁ ଭଲ ଆଉ।
ହୁଁ। ଆମର ବି ଏବେ ଜଷ୍ଟ ହେଇଥିଲା କେବେ ଏଇ ମେ ମାସରେ କରିଥିଲୁ ମାଙ୍କ ମେଳା କରିଥିଲୁ। ଦେଖିଥିବ ଫ ଫଟୋ ହେରିକା ହଁ ଭଲ। କଣ ଦେଖ ବ ମାନେ ପଇସା ନେଇକି କାମ କଲେଏଥରକ ଆଉ। ମାନେ ଭୋଜି ହେରିକି ଏତେ ଆରମ୍ବର କଲିନି ଖାଲି ପୁରୀ ତରକାରୀ କ୍ଷୀରିରେ କରିଦେଲି ଆମରି ଘର ଲୋକ ଙ୍କ ସାଙ୍ଗସାଥି ବନ୍ଧୁବାନ୍ଧବତିକି ଆସିଥିଲେ ସେଇମାନେ ଇଏ ଆଉ ଗାଁ ଲୋକଙ୍କୁ ନିମନ୍ତ୍ରଣ ଏମିତି କିଛି ଇଏ କନି କି ମାଇକ୍ ଫାଇକି ବି ଯେଉଁ ବଜା ହୁଏ। ତାକୁ ବି ବଜେଇଲିନି ଉଁ ସେଇ ଘର ଭିତରେ ହିଁ ଠାକୁଣ ସ୍ଥାପନା ହେ
ଆମେ ବି ସେ ଟିକେ କମ ରେ କରିବାକୁ ଚାହୁଁଛୁ ଧରଣ ପଇସା ହିସାବରେ କରିବାକୁ ପଡିବ ନା। ମାଂସ କମଳାଟାନ୍ତି ଟିକେ ଖାଲି ପୂ ଯା ହବ ନୂଆ ଘର ହବ ନୂଆ ଘର ଟା ଟିକେ ସେହି ଘରେ ଟିକେ ମାର ମେଳାଟା ଟିକେ କରିବୁ ଆଉ ମୋର ଅସୁବିଧା ସବୁ ଦୂର କରିବାକୁ ଆଉ। ମା ଆସିଲେ ସବୁ ହେଇଯିବଦୁରେ ହଁ।
ଥିଲି ଅ ପଇସା ଯଦି ମେଳା ବାହାରେ କରିଛି ତ ଗୋଟେ ଲୋକ ଦ ଆକ୍ଷ ଦୃଷ୍ଟିଆ ହେଇଯାଉଛି। ତ ଯେଉଁଥିପାଇଁ କି ମୋର ବି ଅସୁବିଧା ଇଏ ହଉଛି ତେଣୁ ମୁଁ କଣ କଲି ନା ଅ ପଇ ମାନେ ଘର ଭିତରେ ଠାକୁରାଣୀ ଅଛି ଯୋଉଠି ଆମର ଦେଖିଥ ଅଛି ବସିଛି। ସେଇ ଜାଗାରେ ସେ ବସିଲା କିନ୍ତୁ ପୁରା ସଜଟା ପୁରା ଝଙ୍କଡଷ୍ଟାଇଲ ହେଇଥିଲା ପୁରା ମା ଆଟା ଲୁଗା ପିନ୍ଧିକି ତା ପଛ ପ୍ରଭହ କରି ତ ସେମିତି ହେଇଗଲାଯ ଯୋଉ ଖଟୁଲି ରେ ଗାଦି ହେଇକି କସନ୍ତି କିଛି କଳସ ବସନ୍ତି କଳସ ବୁଡା ହେଲା ସବୁ ହେଲା କିନ୍ତୁ ଗା ଦି ହେଲାନି ସେଇ ଠାକୁରାଣୀ ଆଗରେ ଖଟଲୁ ହେଲା ଖଟଲ ଉପରେ ଖଳସ ବସିଥିଲେ ସେଇଠି ତଳେ ରହିଲେ ଯେମିତି ଦୁର୍ଗା ପୂଜା ଆମର ହଉଛି ମଣ୍ଡପରେ ପଛରେ ମା ରହିଲେ ଆଗରେ ଖଟୁଲି ଧୀରେ ଠାକୁରାଣୀ ଘଟ ରହିଲା ସେଇଠି ଘର ଭିତରେ ସବୁ ହବ ତ ସେ ଘର ଭିତରେ ଷୋଡଶ ଉପଚାର ପୂଜା ପୂଜି ସବୁ ହେଲା ଉଁ ହୋମ ଟା
ସେ ପୂଜାଟା ଦରକାର ଆମର ଆଡ଼ମ୍ବର ଯେମିତି କରିବା ଲୋକ ଅଛନ୍ତି ତାଙ୍କର ବ ପଇସା ହିସାବରେ ସେ କରୁଛନ୍ତି ହଁ
ହଁ ମାନେ ଯଦି ତମେ ଆଡ଼ମ୍ବର କରି କରିଥିଲି ଏତେ ଟଙ୍କ ଖର୍ଚ୍ଚ କରିକି ଯେତିକି ମୋତେ ଶାନ୍ତି ନ ଲାଗିଥିଲା କମ ଟଙ୍କାରେ ନା ସେଠି ବହୁ ଶାନ୍ତି ବହୁତ ଶାନ୍ତି ଲାଗିଲା
ମା କଁ ଟଙ୍କା ଦେଖିବ
ପୂଜା ପୂଜି ବିଶ୍ଵାସ କର ଦିଦି ଅ ଚ ସପ୍ତଶତୀ ଚଣ୍ଡୀ ପାଠ ଆରମ୍ଭ ହେଲା
ହୁଁ
ମାଆଙ୍କ ମୁଣ୍ଡରୁ ସେ ଗେଣ୍ଡୁମାଳ ଗୋଟେ ଆଜ୍ଞା ମାଳରେ ଜେମତି ଟଙ୍ଗା ହେଇ ଥିଲା ତ ଖୁସି ଖସିକି ପଇଲା।
ଖ
ଗେଣ୍ଡୁମାଳା ଖସିଛି ପଦ୍ମ ଫୁଲ ଖସିଛି ବହୁତ ଥର ଖସିଛି ଫୁଲ। ସମସ୍ତେ ପୁରା ଇଏ। ଆଉ ଚଣ୍ଣ୍ଡୀ ହେଲା ତାପରେ ଏ ବର୍ଷ ଗୋଟେ ନୂଆ ଭୋଗଟେ ତିଆରି କରିଥଲି ମା ପାଇଁ ରସାବଳି। ହେଲା ନିଜ ହାତରେ ଆଉ ଯାହା ହଉ ବହୁତ ଭଲ ବି ଲାଗୁଥିଲା।
ହୁଁ
ଛୋଟ ଆକାରରେ ହଉ ପଛେ ସବୁ ଛୁଆ ଆଇଥିଲେ ଶାରଳା ମନ୍ଦିର ସବୁ ସାଙ୍ଗସାଥି ଆଇଥିଲେ। ଭଲ ଲାଗିଲା ଖୁସି ଲାଗିଲା ହଁ ମାନେ
ହଁ ମୁଁ କରିଲି ଫ୍ରି ତମକୁ। କହିବିନି କହିବି କହିବି ତୁମେ ଟିକେ ଯିବ କଉଠି କୁହନ୍ତି। ହଁ ହଁ ବହୂ ଟିକେ ସାହାଯ୍ୟ କରିବ ନା କାମ
ପିଲା
ହୁଁ।
ଆ ମାନେ ଆମ ଗାଁ ଘର ଲୋକ ଏସ ବୁ ମିଶି ତିରିଶ ଜଣ ଭଳିଆ ଯାଇଈଥିଲୁ ଟମାଟୋ ତୋଳିବାକୁ ଆଉ ସେଠି ଆମ ନନା ଯଦି ଯାଇଥାନ୍ତେ ଗାଁରେ ଯୋଉ ନନା ଅଛ ଅଛନ୍ତି ସିଏ ଅଧଘଣ୍ଟାରେ ପୁରା ଦେଇଥାନ୍ତେ ପୋଖରୀ ପାଖରେ କିନ୍ତୁ ଏ ପିଲା ଅଢେଇ ଘଣ୍ଟା କାଳ ପୂଜା କଲା ଖାଲି ଅ ପୋଖରୀ ପାଖେରେ। ହ ହପ୍ତେ ପୂଜା କରୁଥିବ ସେ ତାପରେ ଉଏମ ରା ରାତି ଏଗାରଟାରୁ ପୂଜା ଷ୍ଟାର୍ଟ ହେଲା ହଁ ହଁ ରାତି ଏଗାରଟାରୁ ପୂଜା ଷ୍ଟାର୍ଟ ହେଲା ସଖାଳ ସାଢ଼େ ପାଞ୍ଚ ହେଇଗଲା ସରୁ ସରୁ।
ଆଚ୍ଛା ଆଚ୍ଛା।
ହଁ
ହୁଁ
ଏମିତି ହଉଛି ଦିନ ସ ଯାହା ଯେତେବେଳେ ବୁଢୀର ଇଚ୍ଛା ସେଇଆ ଚାଲିଚି ଆଉ ହଁ ହଁ ତମ ଶାଶୁଘରଟା କୋଉଠି ଦିଦି?
ମୋର ସା କେନ୍ଦ୍ରାପଡ଼ା କୁରୁଆ।
କୋରୁଆ ତମର ସେଠି କଣ ନିଜେ ନ ନନା ଅଛନ୍ତି ନା
ନାଇଁ ଆମ ପୁରୋହିତଙ୍କୁ ଜଣେଇ ଜଣେଇବୁ ହେଲା ଯଦି ନ ଜଣେଇ ତାଙ୍କୁ ପରେ ଖରାପ କଥା ହବନି ସେ କହିବେ ମୋ ଜଜମାନଟା ଘରେ ମେଳା କଲା ମୋତେ ଜଣେଇଲାନି। ଜଣେଇବୁ ଯଦି ସିଏ ନମା ଯୋଗାଡ଼ କରିପାରିଲେ ତ କହିବେ ଯଦି ଆମେ ତାଙ୍କୁ ପଚାରୁ ତ ଆପଣ ଯୋଗାଣ ନ କରିପାରି ଆମକୁ କହିଲେ ଆମେ କରିବା ତାଙ୍କୁ ଟିକେ ଜଣେଇ ଦେଲୁ କରିବାକୁ ଚାହୁଁଛୁ ହେଲା ତା ନିଜ ଘରର ପୁରୋହିତ ମନ ଦୁଃଖ କରିବେ କହିବେ ମୋ ଜଜମାନ ଗୋଟେ ଏତେ ବଡ କାମ କଲା ମୋତେ ଜଣେଇଲାନି। କି ମନ କଷ୍ଟ କରିବା ନାହିଁ ହଁ।
ସେଇ ଜିନିଷ ନାଇଁ ଯଦି ବିି ୟା କରିବ ଯଦି ନାନା ଜଦି ସେପଟେ ନ ମିଳିଲେ ମତେ କହିବ ମୁଁ ଏପଟେ ଯ ଏପଟେ କରିଦେଇ ବହୁତ ଭଲ ଭଲ ନନା ଅଛନ୍ତି କାହିଁ ନା ଦେଖ କାମ ମୋ ମା ର କାମ ଭଲ ହବା ଦରକାର ଆମର ବ୍ରାହ୍ମଣ ଠିକ ନନା ଠିକି ସମ୍ପର୍କ ବି ଠିକ। କିଛି ନାହିଁ।
ନାଇଁ। ଯୋଗାଡ଼ ଯନ୍ତ୍ର ଟିକେ କରି କେନ୍ତି କରିବା କଥା ଭଲରେ ଆଉ। ହଁ
ଆଜ୍ଞା ହଉ ଦିଦି ମୁଁ ରହୁଛି ଫାଙ୍କା ହେଇକି କଥା ହବା ଆଉ ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ
ଜୟ ମା ଶାରଳା